ଆ
କଁ କରୁଚ?
ଏଇ ବସଥିନି। ଆଉ ତୁ କଁ କରୁଚୁ?
କଁ କରିବି ଏ ଆସଥିଲି ମାଉସୀ ଘରୁ ଆସିକି ବସିଚି ଆଉ।
ଆଉ
ହଁ।
ଆଉ କଁ ଖାଇଚୁ କଁ ଲେ ବା ଏକା ବଳିଆ କୋଶ୍ଚିନି ସାଙ୍ଗେ ସାଙ୍ଗେ ଆଉ ମୁଁ ଖାଇଥିଲି ସକାଳେ ଚୂଡ଼ା କ ଚୁଡ଼ା କଦଳୀ ଚିଳା ଆ ଚିିନି ଗୁଡ଼ ନଡ଼ିଆ
କାଇଁ କ ହଗି ହୋଉଥିଲ?
ଏ ନାଁ ମ ଅଭଦ୍ର ଆଉ
ହଁ। ସକାଳେ ମୁଁ ଉଠିକି ଆ ଖାଇଥିଲି ପଖାଳ ଆଉ ଛୁଇଁ ଆଳୁ ଭଜା।
ଆଚ୍ଛା। ଭଲ ଆଉ ମାମା କଲେଜ ଯାଇଛି ଆଉ
ତମେ ଘରେ କାହା ସାଙ୍ଗରେ ଟେକା ଥରିକି ବୁଲୁଛ।
ନା ନାଲି ଅଛି ଆଗରୁ।
ତମ ନାନା ଆ ଦିଦି ପଳେଇ ଆସିଛନ୍ତି ଏବେ।
ହଉ ସେପଟୁ ସେମିତି
କିବେଠୁ
ହେ ମଜ
ରଜା ପୂର୍ବରୁ ଆସିଲାଣି।
ହଁ
ଦିଦିଙ୍କ ଫଟୋ ସବୁ କିଏ ଉଠେଇଥିଲା, ବଢିଆ ଫଟୋ ସବୁ ଉଠିଛି।
ଆ ସେତ ଏ ତ କଣ? ଓ ମୁଁ ତ ଦେଇଥିଲି ଆଛା, ସେଇଟା ତ ମୁଁ ଉଥେଇଛି, ତାପରେ
କାହାର?
ତାର।
ଓଁ ହୋ ଆ ମୋର। ଦିନେ କାଳେ ଏମିତି ଫଟ ଉଠେଇ ଦେଇନ ତ। ତମେ
ଆ ହାଁ ହାଁ ହାଁ ହାଁ ଟ ଦବା ଆଉ ନୁହଁ ହୁଁ ହୁଁ।
କେ ଆଉ ସବୁ କଣ ଭଲ ନା?
କଣ?
ଭଲ ସବୁ?
ହଁ ଭଲ। ତମେ ଅଛ ଭଲ ହବନି। କାଲି ଶୁନ କଣ ହେଇଛି। କାଲି ଆମେ ଯୋଉ ଭୋଜି କରୁ ଦେଲୁ ହେଲା। ପ୍ରଦୀମ୍ନ ସେ ଦିନ ସାରା ତାର କୋଚିଂ ର ଅଛି ମୋତେ ସକାଳୁ କଲା, ମୁଁ ସକ ଡିଆଁ ପକଉଥିଲି ଏ ଘରୁ
ଆଛା ତ ମାଙ୍କ ତ ମା କରି ଆ।
ହେ ଆଉ। ନା। ଦିଆଁ ପକଉଥିଲି ବଡ ମାଉସୀ ଘରକୁ। ଭାଇ ଏ ସବୁବୁଲୁ ଥିଲ ଗାଁ ଯାକ ଦାଣ୍ଡା ବୁଲୁଥିଲି ବସିକି। ବେ କଳା ପଟି ଯାଇଯାଇଛି ମୁଁହରେ ଦେଖିଲା ବେଳକୁ
ହଁ ହଳଦୀ ଗୁଣ୍ଡ ଫ ମାରିଦେଲା ହଳଦୀ ହଳଦୀ ପକେଇି ପେ ଭେ
ହଁ ହଁ କଞ୍ଚା ହଲତି ପଥେଇବା ଯଦି ମୁ ଲଗେଇବି।
ଚିବିଲାନ ତା ଦେଖ ମୁରେ ପାଟା। କିଛି ଖାଇନି ବୋଲି କେତେ ଦୂର ଆ
ହଁ ଯାହା ହଉ ମୁଣ୍ଡରେ ବୁଦ୍ଧି ଅଛି। ଚିତା ହେଲା ନା ସେଥିପାଇଁ ତମେ
ହଁ ନା ସେଥିପାଇଁ। ଛି
ହଁ ଶୁଣନ ତାପରେ ଏମତିମ ଏଇଠୁ ସେ ଯୋଉ ସବୁ ଆସିଥିଲେ ଭାଇ ଭରିକା ସବୁ କଜିନ ସବୁ ଆସି ତାଙ୍କୁ ଲିଷ୍ଟ ଦିଆ ହେଲା ଏତିକି ଜିନିଷ ଆଣିବ। ଲିଷ୍ଟରେ ସେ ଛୋଟ ଛୋଟ ଯୋଉ ଛୋଟ ବଳ କରିକି ଖେଳିଲେ ଆଉ ହେଲା ଏମିତି କଜ ସବୁ ମୋ ନାନୀର କହି କହି କହି କହି ସାଢେ ଛଅଟା ବେକୁ ଗଲେ ଜିନିଷ ସବୁ ଆଣିବାକୁ ହେଲା ଜିନିଷ ସବୁ ଆଣିବା କରିରି ମୁଁ ଏପଟେ ଯୋଉ ଅଦା ରସୁଣ ଏ ସବୁ ଛଡଉଥିଲି। ସେପଟ କଲ କଲା ଯୋଉ ଚିକେନ ା ପାଇଁ ଛ ଛଡଉଥିଲି ଏପଟେ କଲ୍ କଲା ମତେ ମୁ କଲ ଟା କାଟିଦେଲି କଲାଦେଲି ତାପରେ ମ୍ୟାରିନେଟ୍ କରିକି ବସିଛି। ଛାଣିଆକୁିକ ଠିକ୍ କଲା ବେଳକୁ କଲା ପୁଣି କଣଦ ହେଲା ହେଲା ସେଇଠୁ ଚିକେନ ବଗଡା ଖାଇସାରିଲା ପରେ ଇଛା ହେଲାନି ମୁଁ ପୁଣି ସକାଳେ ମୁଁ ଖାଇଥିଲି ଖରାବେେଳେ ଖାଇଥିଲି ମଟନ ଖାଇଥିଲି। ରାତିରେ ଚିକେନ ପକୋଡା ପୁଣି ପକୋଡା ଛଣା ହେଇଛି ସାଢ଼େ ନଅଟା ରାତିକି। ହେଲା ସାଢେ ନଅଟା ରାତିରେ ପକୋଡା ଛଣା ହେଇକି ଦିଆହେଲା ଖାଇଲୁ ଆଉ କୋଉଠୁ ଖାଇବ କିଲ ଭାତ ହେଲା ସେଇଠୁ ମୁଁ କଣ କିଲି ମୁଁ ସରରେ ସାରା ଶୋଇନି ନିଦେ ଲାଗିଲା ମତେ ଶୋଇପଡିଥିଲ ସେଇ ଟାଇମକୁୁ ମାନେ କଲ କରିଦେଇଛି ମୁଁ ହଠତ୍ ଦି ପାଇଁ
କି କି କି ବସ କେତେ ଟା ବେଳେ
ସି କି ଏଗାରଟା ବେଳକୁ ମତେ କଲ କଲା ଆଉ। ସିଡିଓ କ ହଁ। ବିଡିୟକ। ସକାଳୁ ଫୁଣି କରୁଛି କି ତମକୁ ଟିକେ ଦେଖିବି। ମୁଁ ସକାଳୁ ଦେଖିନି। ମୁଁ କହିଲୁ ଗାନି ମରା ସଳା। ହ ସେଇରି ସେଇଠୁ ବହୁତ ଇଏ ଲୋକ ମାନେ କହିଲେ ବହୁତ ରିକ୍ୱେଷ୍ଟ କଲା ବହୁତ ରିକ୍ୱେଷ୍ଟ କରିସାରିଲା ପରେ ବହୁତ ରିକ୍ୱେଷ୍ଟ କରିସାରିଲା ପରେ ମୁଁ କହିଲି ଶୁଣୁ। ଠିକ୍ ଅଛି ମୁଁ ତ ତୋ ସହିତ ଭଡିଓ କଲେ କ କଥା ହେବି କିନ୍ତୁ ତୋର ଟା ଲାଷ୍ଟ୍ ଚାନ୍ସ୍ ତୁ ତୋ ତତେ ଯୋଉ ଲାଷ୍ଟ୍ ଚାନ୍ସ୍ ମୁଁ ଦେଇ ଥିଲି ସେ ତୋର ଆଜି ଏଇଠି ସରିବ। ତା ପରଠୁ ତୋ ସହିତ ମୁଁ ବିଲକୁଲ କଥା ହେବିନି। ହଁ। ଆଲା। ସେଇଠୁ ମତେ କହୁଛି ଏ ଠିମି ଏମିତି ଏ ପନିଶମେଣ୍ଟ୍ ଦିଅନି ହେ। ଏତେ ଶାସ୍ତି ତମ ସହିତ କଥ କଥା ହେବା ପାଇଁ। ମୁଁ କହିଲି ହଁ। ସେଇଠୁ କହିଲା ଠିକ୍ ଅଛି ମୁଁ ଶୋଇପଡିଛି। ହେଇଠି ମତେ କହେ ମୁଁ ତମ ଠିକ୍ ଶୁଭମ ସହିତ କଥା ହେଲା ଆଳକୁ କୁ ତା ସହିତ କଥା ହଉଚ। କୋଲି ମୋ ସ ତ ଭଲରେ ତମେ କଥା ହଉନ। ମୋ ଉପ ରାଗୁଚ ମୁଁ କହିଲି ସିଏ ସେମିତି କାମ କରୁନି। ସେମିତି କାମ କରୁଛୁ। ଏଇଟା କାମ ଗୁରା କରୁଛୁ ଏଇଥିଁ ପାଇଁ ଶୋଦା ଶୁଣୁଛୁ। ହଁ। ନା। ହଉ ଆଉ ଠିକ୍ ଅଛି। ମୁଁ ଯାଉଛି ଶୋଇବି ତମେ ତମର ଶୋଇ ରାତିରେ ଫୋ ଫୋନ ଦେଖି ହଁ ହଁ।
ଆରେ ମୋ କଥାଟା ଶୁଣୁନୁ। ଚଢି ଚାଲିଛି ଗପି ଚାଲିଚୁ।
କହୁନ।
କଣ କହୁଥିଲେ କି? ତାକି ସେଇଟା କର। ମୁଁକ
କଣ? ସେ କିଛି କଥା ହୁଏନି?
ନାଁ ସେ କିଛି କଥା ହୁଏନି କଥା ହେଇଥିଲେ ସିନା ମୁଁ ତାପରେ ରାଗିନ୍ତି କଣ କୁହନ୍ତୁ? ଆଉ ବାରବାର ମତେ କଲ କରୁଛି।
ଆ ଦେଖ ତମେ ତମେ ମୋତେ ଏତେ କଲ୍ କରନି। ତ ଏତିକି ତମେ ଏତିକ ଫୁର୍ସତ ପାଅ ଏତିକି କଲ୍ କର ତାପରେ ଯାହା ଏତିକି ଆଚ୍ଛା ଆଚ୍ଛା ସିଏ ଗଲା ଲଗେଜ୍ ମାନେ ସିଏ ଯେ ଏତେ ମୋତେ ପ୍ରିନ୍ସେସ ଟ୍ରିଟମେଣ୍ଟ ଦେଉଛି ମୋ ଦେହ ମୁଣ୍ଡ କଣ ହେଇଯାଉଛି।
ହଁ ଭଲ କଥା ନା ସେ
ନା କିଛି ଭଲ ନୁହଁ ସେ ଗୁରା ସବୁ ନାଇଁ ଫାଷ୍ଟ ପା କିଛି କିଛି ତମେ ତମେ ତମେ ଯେତେବେଳେ ମାମୁଙ୍କୁ ଫାଷ୍ଟ ଫାଷ୍ଟ ଭଲ ପାଉଥିଲ ତମେ ଏମିତି ହଉଥିଲ।
ହଁ।
ସତରେ
କାହା ପାଇଁ ତା ମାନେ ଇ ନା ନା ମୋର ସେଇଟା ନର୍ମାଲ ଏତେ ଭଳିଆ ଯୋଉ ନୁହଁ ମୁଁ କେବେ ଉଠିବା ତ ଏତେ ବେଶୀ ହୁଏନି। ବାରବାର ଏଠି ସେଠି ତ ସେଟା ସେଟା ତା ପାଇଁ ସେଟା ଅଛି ସେ ସେଟା ହୁଏ। ମାନେ ତାର ଫାଷ୍ଟ ପାଇଁ ବି ସେ ସେମିତି ଥିଲା ସେ ପୁରା ବାଇଆ ହେଇଯାଇଚି, ଜଣଙ୍କ ପାଇଁ ଥିବ ମାନେ ବାଇଆ ସେ ପୁରା ବାଇଆ
ହଁ ସେ କଣ କହିଲ ପନ୍ଦର ସେକେଣ୍ଡ ପନ୍ଦର ସେକେଣ୍ଡ ପନ୍ଦର ସେକେଣ୍ଡ ଛାଡିକି କଲ କରୁଛି ମୋତେ।
ଭାଇରେ ହେ ହେ
ପରନ୍ତୁ କାହିଁକି ଘଣ୍ଟାଟା ଷାଠି ପନ୍ଦର ସେକଣ୍ଡ ତୁ ପନ୍ଦର ସେକଣ୍ଡ ଛାଡିକି ମତେ କଲ୍ କରିବୁ।
ହୁଁ
ସେ ମଦକୁୁ ହୁଁହୁଁ ମତେ କହୁଚି ତମେ ସବୁବେଳେ ରାଗିକି କହୁଚ ମୁହଁ ଉପରେ ମୁଁ କଣ ଭଲ ପିଲ ନୁହଁ ତୁ ଭଲ
ନାଇଁ ଭଲ ଛୁଆଟାଏ। ଚିହ୍ନିଲି ଯେ ଭଲ ଛୁଆ।
ନାଇଁ ମତେ ଭଲ ଥାଉ ମ ବହୁତ ଭଲ ବି ଭଲ ନୁହଁ ବହୁତ ଖରାପ ବି ଭଲ ନୁହଁ।
ନା ନା ସିଏ ହଁ ବିଲେଇ ନୁହଁ ସିଏ ସେଟା ବି ହେଇଯିବ। ବିରିଆନି କରିବା ବିରିଆନି ଭଲ ଯେ ଦେବିକି? ବିରିଆନି ମାନେ ବେଶୀ ବିଲେଇ ମାନେ ପିଲା ବି ଅଛନ୍ତି। ଦେବି?
ମାନେ କଣ ତମେ ଏଠି କଣ ପୁଅ ମାନଙ୍କୁ ଇଏ କରୁଛ।
ଆଉ ତାହେଲେ ତୁ କହୁଛୁ । ଭିଲିଏନ ଭଳିଆ ଲୋକ ଦରକାର। ଭଲ ଦରକାର ଭିଲିଆନ ଭଳିଆ ଟିକେ ଅସୁବିଧାର ସମ୍ମୁଖୀନ ହବ।
ହଁ ଆଚ୍ଛା। ତମେ ବି ତ ସେଇ ମାଫିଆ ଗ୍ୟାଙ୍ଗ ରେ ଯାଅ ନା।
ମୁଁ ନା ନା। ସେମିତିରେ ଯାଇନି ମୁଁ ସେମିିତିଆରେ ଯାଇ ହେଲେ ମୋ ଘରେ ରହିନଥାନ୍ତି।
ହୁଁ କେନ୍ଦ୍ରାପଡା ବାଘ ମୋ ଆଗରେ କେନ୍ଦ୍ରାପଡା ବାଘ ମୋ ଆଗରେ ସବୁବେଳେ ପୋକି ହେଇକି ଯିଏ ରୁହେ । ଆ କଣ ହବ।
ସେ କଥା ନାଇଁ ମୁଁ ନର୍ମାଲି ଯେ ସମସ୍ତଙ୍କ ଆଗରେ।
ଆ ହଁ।
ହୁଁ।
ହଁ ଆଉ ଦିଦି କଁ କରୁଚନ୍ତି?
ସିଏ ଏବେ କରିଚି ମସୁର ଡାଲି ଘୋଟୁଚି।
କଣ?
ମସୁର ଡାଲି ବାଟୁଚି।
କୋଉ ହଳିଆ?
ମସୁର ଡାଲି ବାଟୁଚି ମସୁର ଡାଲି ଜାଇ ଯୋଉ। ତା ଗୁଣ୍ଡ କରୁଚି। ହୁଁ ତା ଗୁଣ୍ଡ।
କାଇଁ ଗୁଣ୍ଡ କଲେ କଁ ହବ?
ହେଲେ ଟିକେ ବେଶର ଟିକେ ଆଉ ଆଉ ତ ଇଏ ହଁ କଁ ସେଟା ଉଁ ମୋଦ ଟିକେ ଆଉ ଯୋଉ ଇଏ ଏଇ ଯୋଉ କଣ ସେଟା ଆମର ଆରେ ନାଁ। ଏ ସେତୁରୁ ଟିକେ କଫି ପାଉଡ଼ର ଟିକେ ଆଉ ଯୋଉ ଗୁଲାବରି ଜଳ ଟିକେ ଗୋଲାପ ଜଳ ଟିକେ ଆଉ ସେ ମସୁର ଡାଲି ଗୁଣ୍ଡ ଟିକେ ଆଉ ଭିଟାମିନ୍ ଇ କ୍ୟାପସୁଲ ଗୋ ଟେ ତାକୁ ମିଶେଇକି ଗୋଳେଇକି ମୁଁ ଏ ମାଇଲେ।
ମାଗିଲେ ମାରିଲେ କଁ ହବ ଗୋରା ହବ?
ହଁ। ସ୍ପଟ୍ ଫଟ୍ ଉଡ଼ା ପଳେଇବ। ଆରେ ହବ ହବ ସବୁ ସ ସମ୍ଭବ।
ଉଁ ତମ କେସରେ କିଛି ପସିବୁଲ ନୁହଁ। ଉଁ। ହଁ ଟିକେ ତଳୁ ଆସ୍ ଥିବେ
କିଏ ସିଏ ଆସିବ ଦିଟା ସାଢେ ଦିଟା ତିନଟା ଏମତି ହେଇଯିବ ଦିଟା ଅଳୁକୁ ପଳିଆସିବେ ଦେ ମତେ ପୁ ଖିଚିଡି଼ କରିବାର ଅଛି। ଏ ଅନ୍ୟ
ଖେଚୁଡ଼ି? ଗୁରୁବାରେ ଖାଆ ନ୍ତିନି କି ଆଣ୍ଟି ପିଆଜ ରସୁଣ?
ହଁ ହଁ ଆମର ହୁଏ ସଂକ୍ରାନ୍ତିରେ ହୁଏନି ଖାଲି। ଆଉ ସବୁଥିରେ ହୁଏ। ଖେଚୁଡି ଟକ ଏମିତିରେ ମୁଁ ଖାଇବି ଖେଚେଡି ଆଉ।
ହଁ ହଁ ଖେଚୁୁଡି ଟିକେ କହିଲ ରେସ୍ ଟିକେ କହିଲ ମୁଁ କାଇଁ ଜାଣିନି ଖେଚୁଡ଼ି କେମିତି
ଖେଚୁଡି ରେସିପି ଜାଣିଲେ ନେଷ୍ଟ ଇରେ କହିବି ଆଉ।
ହଁ ଠିକ ଅଛି ହଁ
ଆଉ ତାପରେ ଆଉ ଏବେ ଏବେ କଣ ଖାଇଲୁଣିି ନା?
ନଁ ମୁ ହଁ ଏଇନି କିଛି ବି? ସେ ଆସିଛି ଏଇ କେତେଟା ବାରଟା ବେଳକୁ ଆଉ ପାଖାପାଖି ଆସି ପହଞ୍ଚିଲି। କଲ ଆସ ନା? ବାରଟା ପାଖାପାଖି ଆସିକି ପହଞ୍ଚିଛି ଜଷ୍ଟ ମୁଁ ସେଇଠୁ ଆଉ ମୁଁ ରଖୁଛି ଟିକେ
ଆଚ୍ଛା ଆଛା ହ ହଁ।